ଉଁହ ହାଲୋ
ହାଲୋ
ହଁ ହାଲୋ କଣ କରୁଚ?
କଣ କରୁଚୁ? ମୁଁ ଏଇ ବସିଥିଲି।
ଅ ହ ଖାଇ ସାଇଲଣି?
ହଁ ଖେ ଆଜି ତ ରଜ ପହିଲି ପ୍ରଥମ ରଜ ଆଉ।
ହଁ କଣ ହେଇଚି? ଖାଇବାକୁ ଆଜି।
ଆଜି ଖାଇବା ହେଇଥିଲା ବରା, ତର୍କାରୀ ପୁରି- ପକୁଡି ଆଉ ପାମ୍ପଡ ଆଉ ମଟର୍ ତର୍କାରୀ ହିଁ ହିଁ। ଏଇସବୁ ଖା କଁ ମଟର ଆଜି ବା ରବିବାର ମୁଁ ଆଇଁଷ ଖାଏନି।
ଓହୋ ହଁ ଆଜି ରବିବାର୍। ଆଚ୍ଛା ପିଠାପଣା?
ପିଠା ପିଠା ଚକୁଳି ପିଠା ହେଇଥିଲା। ଏଇଆ ନା ବେ ଖରା ହଉଚି ବୁଲିବା ପାଇଁ ଯାଇଥିଲି। ମୋ ସାଙ୍ଗ ଗୁଡା ଘରକୁ ଆସିଥିଲେ। ମୁଁ ବସ୍ ଥିଲି ଖଇବା ସାଙ୍ଗ ହେଇକି ଖାଉଥିଲୁ ଏଇ ମଜା ମସ୍ତିରେ କଥା ବାର୍ତ୍ତା ଟିକେ ହଉଥିଲୁ ଆଉ। କେବେ ଆସେନି ଫାଷ୍ଟ ଟାଇମ୍ ଆଜି ଆସିଥିଲେ।
ଓହୋ ରଜରେ ସବୁ ଏବେ ବୁଲିବେ ଆଉ।
ହୁଁ କେବେ ଆସନ୍ତିନି, ଡରନ୍ତି ସବୁବେଳେ ଆସିଆ ପାଇଁ ଆଜି ଆସିଥିଲେ।
ଡରନ୍ତି ମାନେ
ଡରନ୍ତି ମୋ ମାମାକୁ ଡରନ୍ତି ମୋ ମାମା ବହୁତ୍ ରାଗି।
ସତରେ।
ଅ ହିଁ ହିଁ
ହେବା
କେବେ ବି ଆସନ୍ତିନି। ଆଗରୁ ଛୋଟ୍ ଛୋଟବେଳେ କଣ ହେଇଛି କହିଲୁ? ଯେତେବେଳେ ଆମେ ଛୋଟ ଥିଲୁ ହେଲା। ଛୁଆ ସ୍କୁଲ ଟାଇମ୍ ରେ। ସ୍କୁଲ ଟାଇମ୍ ରେ ଆମେ ବହୁତ୍ ବୁଲୁ ନା? ତ ମୋ ମାମା ସବୁବେଳେ ରାଗେ। ଯାଇଥିବି ତ ମତେ ପିଟେ ନା ବହୁତ ପିଟେ ମତେ ହେ ବହୁତ୍ ପିଟିବ ଆଉ ଯିଏ ଆସିବ ତାଙ୍କୁ ବି ରାଗିବ ଖିଁ ଖିଁ ତ ବା ସମସ୍ତେ ରାଗିବ ତ ହେଇ କଉ ବୁଲୁଚ ଖାଲି ତମ ଘରେ ରୁହ କହୁଚି। ସମସ୍ତଙ୍କୁ ରାଗିବ। ଏହି ସମସ୍ କେହି ଡରିକି ଆସନ୍ତିନି। ଏଇ ଏବେ ଏଇ ଆଜି ଆସିଥିଲ ପ୍ରଥମ ଥର ଆଜି ଆସିଥିଲେ ସେମାନେ ମୋ ଘରକୁ।
ଆତି ଥିବେ, ଖାଇ ପିଇକି ଯାଇଥିବେ ସବୁ ନା?
ହଁ ଖାଇଲେ ଖାଇଲେ ପିିଇଲେ ଗପ ସପ କଲୁ ତାପରେ ଗଲେ। ଆଉ ସେମାନେ ଆସିବେ କଣ କରିବେ କି ଛୋଟ ବେଳେ ହେଲା ଆମର ଗୋଲାପ ଗଛ୍- ଛ ଲଗା ହେଇଥିବ ଆମ ଘର ସାଇଡ ରେ ହେଲା। ସବୁ ଆସିବେ ଉପଡେଇ ଦେଇକି ପଳେଇବେ। ହିଁ ହିଁ। ରାଗରେ ମୁଁ ଡାକିବେ ମତେ ଡାକିବେ। ମୋ ମାମା ଛାଡିବନି ମୋତେ। ତ ସେଠୁ ଗଛଟେ ଉପୁଡେଇ ଦେଇ ପଳେଇବେ। ହେଁ ହେଁ ହେଁ।
ଏ ଭାଇ ହିଁ ହିଁ।
ସେଇ ସବୁ କଥା ହଉଚୁ। ମନେ ପକେଇ ଟିଏ ହସା ହସି ହଉଥିବ।
ହଁ ସବୁ ଷ୍ଟୋରି। ଆଉ ତାପରେ ତାପରେ କଣ ହେଇଛି କହିଲୁ? ଆଉ ମାନେ ବହୁତ ସାଙ୍ଗ ମିଶୁନାହାନ୍ତି ତାଙ୍କ କଥା ଟିକେ କହି କହି କ୍- କଥା ହଉଥିଲୁ ଆଉ ଏମିତି ସେମିତି ହେଇଗଲେ ଚେଞ୍ଚ ହେଇଗଲେ ସମସ୍ତେ ଆଉ। ଏଇ ଡିସକସନ ସେଇଆ ଡିସକସନ ଚାଲ୍ ଥିଲା।
ହୁଁ ଯେତେ ବଡ ହେଇ ହେଇ ଚାଲିବ, ସବୁ ସାଙ୍ଗ ଦୁରେଇ ହେଇ ହେଇ ହେଇ ହେଇ
ହଁ ସତକଥା। କିନ୍ତୁ ବେଶୀ ଗାଁ ସାଙ୍ଗ ମାନ ଟିକେ ଅଧିକ ରୁହନ୍ତି ସମସ୍ତେ ନହେଲେ ଅନ୍ୟ ସାଙ୍ଗ ଟିକେ ହୁଁ।
ହଁ।
ନହେଲେ ଅନ୍ୟ ସାଙ୍ଗମାନୋନେ ଏତେ ମାନେ ନ
ଖାସ କରିକି ପ୍ଲସ ଟୁ ସାଙ୍ଗମାନେ ହିଁ ସବୁ ଦୂରେଇ ଯାଆନ୍ତି।
ହଁ ଏଇସ ଏଇଟା କିନ୍ତୁ ସତ ରିଅଲ ନା ପ୍ଲସ ଟୁ ମୋ ପ୍ଲସ ଟୁ ସାଙ୍ଗ କେହି ଗୋଟେ ନାହାନ୍ତି ମୋ କଣ୍ଟା
କେହି ନାହାନ୍ତି ହଁ।
ପ୍ଲସ ଥ୍ରି କିନ୍ତ ଗ୍ରଜୁଏସନ ସାଙ୍ଗ କିନ୍ତୁ ସବୁ ରହିବେ ଗ୍ରାଜୁଏସନ ସାଙ୍ଗ ଦେଖ କିନ୍ତୁ ରହିବ ଅଧା।
ଏ ବେ ହଁ ରହିବେ ହଁ ଅଧା ସାଙ୍ଗ ରହିବେ ଯାହା ସହ ଭଲ ଥିବ। ରହିବେ କଣ ସେଇ କଣ୍ଟାକ୍ଟ୍ଟରେ ଥିବେ ଯାହା ଟିକେ ଆଉ।
ହଁ ଯାହା କଣ୍ଟାକ୍ଟରେ ରହିବେ କେତେ ବେଶୀ ନୁହେଁ ସାତ ଆଠ ଜଣ ଆଉ ବେଶୀ ଛଅ ସାତ ଜଣ ଭିତରେ ରହିବେ। ତାଠୁ ଅଧିକ ଯିବନାହିଁ।
ହଁ ଆଉ ସବୁ ନିଜ ନିଜ କାମରେ ସବୁ ନିଜେ ବ୍ୟସ୍ତ।
ହଁ ଆଉ ସବୁ ନିଜ କାମରେ ବ୍ୟସ୍ତ କିଏ ଆଉ କାହାକୁ ପଚାରୁଛି?
ଦୋଳି ଝୁଲିଲାଣି?
ଉଁ ହଁ ଦୋଳି ନା ମୁଁ ଯାଇନି ପା, ଯାଇନି ସାଙ୍ଗ ଗୋଟେ ଆସିଥିଲେ ଯେ ବସ ବସ୍
ଖରା ହଉଛି ଖରା ନା କାଉଁଳିଆ ପାଗ କରିଚି?
ହେ ନା ମ ଖରା ହଉଛି ପ୍ରବଳ। ଏବେ ଦେଖ୍ ଖରା ହଉଚି ସନ୍ଧ୍ୟା ବେଳେ ଠିକ୍ ବର୍ଷା ହବ।
ବୁଲିବାକୁ ବାହାରିବ ବର୍ଷା ହବ ଠିକ୍ ଠିକ୍।
ପ୍ଲାନ୍ କରିଛି ସବୁ ଯିବୁ ବୋଲି ପାଖ ପାଖ ପାଞ୍ଚ ଛଅ କିଲୋମିଟର ସାତ ଆଠ କିଲୋମିଟର ଭିତରେ ଯିବୁ ସବୁ ଭାବିଛୁ। ଦେଖିଲାକୁ ସବୁ ବର୍ଷା ହବ କୁଆଡ଼େ ଯାଇପାରିବୁନେଇ।
ହଁ ଗାଡ଼ି ରେ ଯିବ ନା?
ହଁ ଏଇ ସେ ଗାଡ଼ିରେ ସବୁ ଯିବୁ ବୁଲି ଆସିବୁ ଭେରେ।
ହୁଁ।
ହୁଁ।
ଆମେ ଆଜି ଗାଁକୁ ଯାଇଥାନ୍ତୁ ଆଉ ଯା ଯାଇପାରିବୁନି।
ମୋ ଟୁଇଁ ଦେଇ ତ ଆସିନି ମୁଁ ସେଇଟା ମନ ଦୁଃଖ ଟିକେ। ହେଁ
ହଁଶ୍ ଘରେ ତ ସବୁ ଥିବେ ମଜା ଲାଗିବ ଟିକେ।
ହଁ ଥିଲେ ସମସ୍ତେ ଟିକେ ମଜା ଲାଗେ ଆଉ ଏବେ ଆଉ ରଜ ଜ ଏରା ସବୁ ଲାଗୁ ବି ନାହିଁ ଆଗରୁ ଯେମତି ଥିଲା କି ରଜ ଏମତି ଥିଲା କିଛି ଗୋଟେ ପ
ଆମ ଦେଖ ଆମର ରଜ ଭଜ ହୁଏନି ହେଲା। କିନ୍ତୁ ଆମେ ଘସ୍ ସାଙ୍ଗ ହେଇକି ଥିଲେ ସବୁ ସିଏ ସବୁ ସଜବାଜ ହେଇକି ବାହାରିବେ। ମତେ ଫୋନ କରିବେ ମୁଁ ମୁଁ ବି ନୂଆ ଡ୍ରେସ କରିଥିବି ବା ମୋର୍ ବି ତାଙ୍କ ସହିତ ଯିବି ବୁଲିବାକୁ। ବୁଲିକି ଖାଇ ପିଇ ସମସ୍ତଙ୍କ ଘରୁ ଟିକେ ଟିକେ ଦେଖା କରି ସମସ୍ତ ପିଠା ପିଠା ହେଇଥିବ ଖାଇ ପି ଆସି ଆଉ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ।
ଏବେ ଏବେ ସେତରେ ରଜ ପରିକା ଲାଗୁଛି ରଜ ଟା? ମାନେ କେହି କାହାକୁ ପଚାରୁ ନାହାନ୍ତି ସମସ୍ତେ ନିଜେ ନିଜ କାମରେ ବ୍ୟସ୍ତ।
ବ୍ୟସ୍ତ ହଁ ଆଗରୁ କ ସମସ୍ତେ ପୁରା ଚାରି ପାଞ୍ଚ ଦିନ ପୂର୍ବରୁ ଏଇ ତୁ ମେହେନ୍ଦୀ ଆଣିଲୁନୁ, ତୁ ଏଇଟା ଆଣିଲୁନୁ, ତୁ କଣ କରିଛୁ ଡ୍ରେସେ?
ଚୁଡ଼ି ତୁ ଚୁଡ଼ି ଆଣିଲୁ ତୁ କୋଉ ଚୁଡ଼ିଟା ଆଣିଲୁ ଦେଖିଆ ମୁଁ ବି ଏମିତି ଚୁଡ଼ି ଆଣିବି ହଁ।
ଜାଣିସ ପେ ଏବେ ସବୁ ଅନଲାଇନ
ଅନଲା, ଏଇ ଅନଲାଇନ ହେଲାନି ଯେ ନାଇନା ଶୁଣୁ ଅନଲାଇନ ହେଲାଣି ଯେ ସବୁ ଅନଲାଇନରେ ମଗେଇଲେ ନା ଡ୍ରେସ କିଣିଲେ। ଆଗରୁ ଡ୍ରେସ କିଣୁଥିଲେ ସବୁ ଦେଖୋଉଥିଲେ, ଦେଖିଲୁ ମୋ ଡ୍ରେସ୍ ଟା ଭଲଲାଗୁଛିନା ଦେଖିଲୁ। ଏଇ ଡ୍ରେସ୍ ଟା ଭଲ ଲାଗୁଛି ରଖିବି ନା ନା ମୁଁ ଆ ଯିବି ଆଉ ପୁଣି ଚେଞ୍ଜ କରିକି ଆଉ ଗୋଟେ ଆଣିବି ସବୁ କେମିତି କଥା ହଉଥିଲେ।
ହଁ। ଏବେ କେହି କାହାକୁ ଡ୍ରେଶ୍ ବି ଦେଖଉନାହାନ୍ତି ଆଁ ସେ ମୋଭଳିଆ ଡ୍ରେସ ନେଇ ଆସିବ।
ହଁ ହଁ ଅନଲାଇନ ରେ ଯଦି ଆମେ ନେଇ ମଗେଇଦେଉ ସିଏ ଯଦି ମୋ ଭଳି ନେଇଆସିଲା, ନା ଥାଉ ଦେଖେଇବିନି ଏକାଥରେ ପିନ୍ଧିକି ବାହାରିମି।
ରଜରେ ହଁ
ମୁଁ ସବୁ ପୂଜା ପର୍ବାଣେ ଛୋଟବେଳେ ମାଡ଼ ଖାଏ ପଚାରୁନୁ କଣ ପାଇଁ?
ଭଲ ଲାଗେନି ଡ୍ରେସ।
ଶୁଣୁନୁ ମୁଁ ସବୁ ପୂଜା ପର୍ବାଣରେ ମାଡ଼ ଖାଏ ପଚାରୁନୁ କଣ ପାଇଁ? ଆରେ ମୁଁ ସବୁ ପୂଜା ପର୍ବରାନିନେ ମୁଁ ଗୋଟେ ଯୋଉ ଡ୍ରେସ ଟା ଆଣିିଥିବି ମତେ ସେଟା ଭଲ ଲାଗିବନି।
ବାସ୍ ମୋ ସହିତ ବି ସେମତି ହୁଏ ଠିକ ବାହାଘର ଦିନ ହିଁ ସେ ଡ୍ରେସ। ସବୁ ଭଲ ଲାଗିବନି।
ମତେ ଭଲ ଲାଗେନି ବା ମୁଁ କହେ ନା ଏଟା ଭଲ ଲାଗୁନି ତାପରେ ମାଡ ଆଉ।
ଅ। ଆଉ ସେ ଡ୍ରେସ ଯୋଉ ଦିନ ଆଇଥିବ ସେ ଦିନଠୁ ଡେଲି ଡେଲି ଦେଖା ହଉ ଥିବ ଖୋଲି-
ହଁ ହଁ। ହଁ ହଁ ସେଦିନୁଠୁ ଆଜି ମୁଁ ଏଇ ଦିନ ପିନ୍ଧିବି ଘରେ ଖାଲି ମନା କରୁ ଥିବେ ରଖିଦେ ଏ ଡ୍ରେସ ଟା କାଇଁ ଏତେ ଥର ଖଲୁଚୁ ପିନ୍ଧିବୁ ସେଦିନ। ନା ନା ଭଲ ଲାଗ ଭଲ ଦେଖାଯାଉଛି କହି ତୁ ଛ ଥର ଦେ କୋଡିଏ ଥ ଦେଖୁଥିବୁ ତୁ
ତିନି ଦିନ ହଁ ଠିକ ରଜ ଦିନ ଭଲ ଲାଗିବନି ମୋ ସହିତ ସେମିତି ହୁଏ। ସମସ୍ତେ ସବୁ ଡ୍ରେସ ପିନ୍ଧି ଥିବେ ମୁଁ ଯେତେବେଳେ ପିନ୍ଧିବି ଏ ହେ ମୋ ଡ୍ରେସ ଟା ଭଲ ହଉନି ମୁଁ ଯି ବିନି ଆଉ ବାହାଘରକୁ ଯା ଏମତି ସବୁ ସଜ ହେଇଥିବେ ମୁଁ କିନ୍ତୁ ଟିକିଏ ସେଇ ସଟ୍ ସେମ୍ ସଜେଇଥିବି ମାନେ ଲଗେଇଥିବି ମୁହଁରେ ଆଁ ମୁଁ କାଇଁ ଭଲ ଦେଖା ଆଉନି ମୁଁ ଆଉ ଯିବିନି ଯା
ହଁ ସେମିତି ହୁଏ ମୋର ତ ସେଇଆ ମୁଁ ସବୁଥର ସବୁ ପୂଜା ପର୍ବାଣି ରେ ମୁଁ ମାଡ ଖାଇତେ।
ଠିକିି ଦେଖିବୁ ଚୁଟି ଫୁଟି ଏମିତି ଭଲ ରହୁଥିବ ମାନେ ଏତେ ମାନେ ନର୍ମାଲ ଦିନରେ ଚୋଟି ଚୁଟା ସାଇଜ ଯୋଉ ଦିନ ଯିବ ସେଇ ଦିନ ହିଁ ଅଖାଡ
ଦେଖି ହଁ ଜମା ଯେତେ ସିଧା କରିବୁ ହବନି ନା ଚୁଟି ସାଇଜି ହବ ନା କିଛି ସାଇଜି ହବ ମଣିଷ ସାଇଜି ହବ।
ସେୟାଵା।
ନା ଅ ମା ଭାବିଥିବୁ ହଁ ଭଲ ଦେଖାଯିବୁ ଇଏ ହବ ନା କିଛି କିଛି ବୋଲି ଆଉ କିଛି ହବନି।
ହଁ ଇନ୍ଦି ହୁଏ ଆମର ଝିଅ ପିଲାଙ୍କ ସହିତ ପୁଅ ପିଲାଙ୍କର କଣ ଫଟକିନା ଡ୍ରେସ୍ ସାର୍ଟ ପ୍ୟାଣ୍ଟ ଗଳେଇଲେ ଚାଲ।
ହଁ ସତରେ। ହେରା ଛାଡ ରଜ ରଜ ଏଇ ଆଜି ଦିନ ଟା ଗୋଟେରେ କିଛି ଲାଗିବନି କାଲି ଦି ଦିନି ଗୋଟେ ଟିକେ ଲାଗି ହଁ କିଏ ବୁଲାବୁଲି ଟିକେ କଲେ ଟିକେ ବାଜିଲେ ମାଇକି ମାଇକି ବାଜିଲେ ସେ ଟିକେ ଭଲ ଲାଗିବ।
ଲାଗିବ ହଁ ଆଗୁରୁ କଣ ସମ ସମଘରେ ପୁରା ପି ପିଠା ପଣା ହଉଥିବ ପୁରା ଚାଲିଥିବ ଗୋଟେ ଘୁ ଘା ଚାଲ
ହୁଁ ଆଉ ସେ ପିଠାପଣା ନାଇଁ ଶୁଣୁନ ଆଉ ପିଠା ପଣା ନାହିଁ ପିଠା ପଣା ହଉଥିଲା। ଇଏ ତା ଘରୁ ଦଉଥିଲା ସେ ତା ଘରୁ ଦଉଥିଲା ସେଇଟା ଭଲ ଲାଗୁଥିଲା।
ସେ ତା ଘରୁ ଡାକୁଥିଲେ ଏଇ ଆସିବୁ ଆମ ଘରକୁ ଏଇଟା ହେଇ
ହଁ। ହଁ ଖାଇବା ପାଇଁ ବି ଡାକୁଥିଲେ ଏଇଢେ ଆସିବୁ ଖାଇ ଦେଇକି ଯିବୁ ଆଉ ତାଙ୍କ ଘରେ କେହି ନିଜ ଘରେ କେହି ଖାଆନ୍ତିନି। ସବୁଠୁ ଯାଇକି ବାହାର ବାହାଘର ଖାଇକି ଆସିଥିବେ।
ଏ ବାସ୍ ଆଉ କା
ଆଉ ନାଇଁ।
ଆଉ କିଛି ଭଲ ଲାଗୁନି ଆଉ।
ହୁଁ କୋଉ ପର୍ବ ବି ମାନେ ସେମିତି କିଛି ଭଲରେ ବି ହଉନି।
ଖାଲି ଟିକେ ଆମେ କଲେଜରେ ଥିଲାବେଳେ ଗଣେଶ ପୂଜା ସରସ୍ଵତୀ ପୂଜା ହେଲା ବେଳକୁ। ଆମେ ହିଁ ଯାହା ରୁମ୍ ରେ ଟିକେ ହଁ। ଏବେ ଆମ ପାଇଁ କଣ ଫ୍ରେସର ୱେଲକମ୍।
ଉ ହଁ ଏବେ ସବୁ ଆମ ପାଇଁ ଏବେକା ଛୁ ଛଆଙ୍କ ପାଇଁ ସବୁ ୱେଲକମ ୱେଲକମ ଫେରଓ୍ୱେଲ୍ ଏଇଗୁଡା ହିଁ ମାନେ ବେଷ୍ଟ
ଭଲ ଆମେ ତ ଆମ ରୁମ ରେ ପୁରା ହୁଲୁସୁଲୁ ଚାଲିଥିବ ନା କଣ।
ହଁ କିଏ କା କୋଉଟା ପିନ୍ଧିବ କିଏ କେତେବେଳେ ପିନ୍ଧିବ।
ହଁ ବର୍ଷା ଦିଦି ସୋନାଲି ଦିଦି ଶାଢ଼ୀ ପାଟି।
ହଁ ହଁ ସେ ଦିଜଣ ଶାଢ଼ୀ। କଣ କଇବ।
ଆଉ ପାପାଲ ସହିତ କଥା ହେଇଥିଲ ପାପାଲ ସହିତ ଆଉ କଥା ହେଇଥିଲ।
ବାପା ନା ନା ମୋ ଆଉ କଥା ହେଇନି ମତେ ମତେ ବୋଧେ ସେ ଆଜି ନା ମତେ ଆଜି କଲ୍ କରିନି କାଲି କହୁଥିଲା କରିବ ବୋଲି ସେ ଆଉ କଲାନି ତ କାଇଁ
ହୁଁ କାଲି ଯେ ତମସ୍ତ କଥା ହେଲିଯେତେବେଳେ ସିଏ ମୋତେ ଫୋନ କରି ମାମୁଁ କରିଥିଲି ମୁଁ କହିଲି ହଉ ଯାଇକି କରିବି ତାପରେ ତାର ମୋର ଥରେ ଥରେ କଥା ହେଇଗଲୁ ତାପରେ ନାଇଁ ତମେ ଫୋନ କରୁଥିଲ ତମେ ଫୋନ କଲ କଣ କେତେ କଥା ହବା କହିଲ
ହଁ ହଁ ମୋ ବି ସତ କଣ କଥା ବାହାର କରିକି କଣ କଥା ହବ ସେଇଟା ହେଲା ଗୋଟେ କଥା
ସେଇଆ ସେଇଥିପାଇଁ ତାପରେ ବଇଥିଲୁ ଦିଦି ହରିଆ ମୁଁ କହି ହଉତେଚେ ଛାଡ ତାପରେ ତ ମୁଁଇ ତମେ ବି କୋଉଠି ଭିଜିଥିବ କଣ ଗୋଟେ ମୁକହିଲି ହଉ ଦେ ଛାଡ
ନାଇଁ ମୁଁ ପାଖାଲି ମୁଁ ରାତି ଶୀ ତେ କଲ୍ କରିଥିଲି ଫାଙ୍କା ହେଇକି କଲ୍ କଲି ତୋତେ
ହଁ
କହିଲୁ ମୋ ମୁଣ୍ଡ ବିନ୍ଧିଲାଣି ମୁଁ କହିଲି ହଉ ତୁ ଶୋଇପଡ
ହ ସତରେ
ଦ ହିଁ ହଁ ସେତେବେଳେ କଣ ବି କହିବୁ ମତେ କହିଛୁ କେତେ କଥା ବାହାର କରିବ
ସେଇଆ ତମେ ଆଜି ସନ୍ଧ୍ୟା ବେଳକୁ ଫ୍ରି ନଥିବ ଆଉ ବୋଧେ
ସନ୍ଧ୍ୟା ବେଳେ ରାତିରେ ମୁଁ ଫ୍ରି ହେବି
ହଉ ଠିକ ଅଛି କରିବା ଆଉ
ହଁ ହଁ ଆଉ ଦିଇ ଥର କରିଦେଲେ ସରିଲା ପନ୍ଦରଶହର ହେଇଗଲା ହେଇଯିବ ବି
କେତବେ ଚାଲ
ହଁ ପନ୍ଦର ଥର ହେଲେ ବି ଆ କହିଥିଲେ ପନ୍ଦର ଥର ପରେ କହିବା ଆମକୁ
ଓ ପନ୍ଦରଶହର ପରେ କହିବ କହିଥିଲେ
ହୁଁ
ହଉ କରିବା ପନ୍ଦରଶହ ଚାଲ କରିଦବା
ହଁ କରିଦବା ନହେଲେ ଆଉ
ହଁ କରିକି ଗପି ଯାଇକି କହିଆ ଆଉ ଘରେ କଣ୍ଡେ ଆମରପେମ- ଆ
ପାପାଲି ତତେ କରିଥିଲା
ଆଜି ଆଉ କରିନି କାଲି ଯାକକଥା ହେଇଥିଲା ଆଉ କଥା ହେଇନି ଏଇତ ମସ୍ତେ ଏବେ କଥା ହଉଛି ଆଉ
ଉ ହୁ ସିଏ ରଜରେ ବ୍ୟସ୍ତ ହେଇ ଯାଇଛି ବୋଧେ
ବୋଧେ ହଁ ସେଇ ତ ମୁଁ କନୁ ମୁ କହିଲି କଣ ରଜରେ ବୁଲାବୁଲି କରିଥିବେ ତାପରେ ତମକୁ ହିଁ କଲି ମୁଁ ଏଇ ତ କୁଆଡେ ଯାଉନଥିବେ ବହିଥିବ ଘରେ
ହଁ ମୁଁ ହିଁ କୁଆରେ ଯାଏନି ସତରେ ମୁଁ କୁଆଡେ ଯାଏନି ମୁଁ ଆମ ଘରେ ଠାକୁର ବେଳେ ବସେ ହେଁ ହେଁ ହେଁ ମତେ ଯିବା ପାଇଁ ତ ଭଲ ଲାଗୁନି ଆଗରୁ ଥିଲା ଗୋଟେ ମାନେ ଛୋଟ ଥିଲୁ
ଆଗରୁ ସମସ୍ତଙ୍କ ସହିତ ଗଲେ ଭଲ ଲାଗେ ଆଉ କଣ ଏକା ବଇଥିବୁ କେହି ଯାଉନ ନଥିବେ ଫୋନ କରୁଥିବୁ ବା ଝିଅ କରୁଥିବ ଚାଲେ
ହଁ କିଏ ହଁ ତ ମୁଁ ମତେ ଯାଇତେ ଆଉ ଭଲ ଲାଗୁନି ଯାଉନି କୁଆଡେ ବିି ଆଉନି ମୁଁ ଆସିଲିଣିି ଦେଢ ମାସ ହେଲା କେବଳ ଘରେ ବସିଛି ଘରଠୁ ମୁଁ ଏ ବାହାର ବି ଯାଏନି ଏତେ ଏ ଭଲ ଲାଗୁନି କୁଆଡେ ଯିବା ପାଇଁ ହଁ କରିବା ଦେଖିବା ଯାହା ହବ ଆଉ ରଜ ଆଜି ହଉଛି ପହିଲି ରଜ କାଲି ରଜ ସଂକ୍ରାନ୍ତି। ତାପ ତାପରେ ହୋଉଚି କଣ ଶେଷ ରଜ। ନା କଣ? ହୁଁ ପାଞ୍ଚ ଦିନ ଆକ୍ଚୁଆଲି ରଜ କ କୁହନ୍ତି କିନ୍ତୁ ତିନି ଦିନ ପାଳନ ହୁଏ। ମେନ୍ ତିନି ଦିନ ହୁଁ।
ତାପରେ ରଜ ବାଟାନ୍ତି ଜାଣିଚୁ ନା ନାଇଁ ରଜ ବାଟାନ୍ତି।
କଣ କରନ୍ତି?
ରଜ ବାଟେଇବା ପାଇଁ ଯାଆନ୍ତି।
ଓହୋ ହଉ ଆଉ ହଉ କଲ ଲଗା ମୁଁ ରଖୁଛି ହେଲା।
ହଉ ହଉ ହେଇଗଲାଣି ହଉ ହଉ ହଁ।